ହ୍ୟାଲୋ ହଁ।
ଗାଡ଼ି ସେ
ଶୁଭ ସକାଳ।
ଶୁଭ ସକାଳ।
କଣ କରୁଚୁ?
ଉଁ ଏଇ ଡ଼ିୟୁଟିରେ ଆସିଚି।
ଓହୋ।
କଣ କରୁଚୁ?
ଡିୟୁଟି କଣ ଏତେ ସଖାଳୁ?
ଓହୋ। ତମର ବୋଧେ ଫୋନ୍ ଆସୁଛି କେଉଁଠୁ?
ନାଁମ ଫୋନ୍ ନୁହଁ ଫୋନକଲେ ମାମୁଁ ଫୋନ କରିଥିଲେ।
ଓହୋ। ଆଉ କଣ ଖାଇଲ?
ଖାଇଲି ରୁଟି ପୁରୀ ଆଉ ବୁଟ ଆଉ ମୁଗ ଗଜା ମୁଗ। ଗଜା ବୁ ଯଉ ଚଣା।
ହଁ।
ଅଦା, ଗାଜର। ହଁ ଅଳ୍ପ ଟିକେ ଦେଥିଲେ ଆଉ ଖାଇଦେଇ ଥିଲି ଆଉ।
ହଁ। ତା ସହିତ ପୁରୀ ଖାଇ ଦେଇେଛ ଆଉ। ମୁଁ ପା ସେଇ କଥା କୋହୁଚି। ହୁଁ।
ସେ ଦୁଇଟା ଦେଇଥିଲା ଖାଇଦୋଉଚି।
ହଁ ଆଉ ଏ ଭଲ ଅଛ?
ହଁ ଭଲ ଅଛ ସେମିତି ଆଉ। ଉଁ ଏ ତାର ଯାଆ ଯାଆ ହୋଉଚି ଭାରି ଟେନସନ ଲଗୁଚି।
ହଁ।
ହୁଁ। କଣ ବୋଧେ କୁଟା କୁଟି ଚାଲିଛି କଁ ପିଠା ଫିଟା ହବ ନା କଁ?
ହଁ ଶବ୍ଦ ଆସୁଥିବ କିଛି ଏଇ ଏଇ ଶାଗ ପାଇଁ ଟିକେ ରସୁଣ କୁଟୁଥିଲି।
ହୁଁ ହୁଁ।
ହୁଁ।
ହଁ କାଲି ବର୍ଷା ହଉଥିଲା ଜାଣିଚ?
ହଁ ବର୍ଷା ତ ହୋଉଚି।
ବର୍ଷା, ବିଜୁଳି, ଘଡଘଡ଼ି।
ହଁ ବର୍ଷା ହୋଉଛି ପାଗ ବି ବୋହୁତ୍ ନରମ୍ ଅଛି।
ହୁଁ ନରମ ମାନେ ବୋହୁତ ନରମ ଅଛି ଥଣ୍ଡା ଥଣ୍ଡା ପାାଗଟା।
ଟିକେ ଗରମ ଦାଉରୁ ରକ୍ଷା ମିଳିଲା।
ହଁ ଗରମ ଗୁଳୁ ଗୁଳି ଟା ତ ଯାହା ବି ହେଲେ ର ହବ ଏଇନା। ରଥଯାତ୍ରା ପର୍ଯ୍ୟନ୍ତ ଆଉ।
ହୁଁ ଆଉ ରଥଯା ତ୍ରା ରେ କଣ ପୁ ପୁରୀ ଫୁରୀ ଯିବାର ପୋ ପୋଗ୍ରାମ୍ ଅଛି?
ଆର ବର୍ଷ ଆମେ ଯାଇଥିଲୁ ସୁଷମା ଦିଦି ମୁଁ ଯାଇଥିଲୁ ପୁରୀ।
ହଁ।
ଜଗା ଦର୍ଶନ ପୁରା ବଢିଆ ସେ ଜଗା ର ରଥ ଯେ ଛୁଇଁଲୁ ତା ଦୋଉଡି ଛୁଇଁଲୁ। ଆଉ ର ର ଯାଇଥିଲୁ ଆମେ କୋଉଦିନ କନି ବାହୁଢା ଯୋଉ ସୁନାବେଶ। ସୁନା ବେଶ ଯୋଉଦିନ ସଇଲା ତା ପର ଦିନ ଭୋରୁ ଭୋରୁ ତ ଯାଇଁକି ପହଞ୍ଚିଛୁ।
ହଁ କୋଉଥିରେ ଯାଇଥିଲ?
ଯାଇଥିଲୁ ବୋଲର ଗୋଟେ ଗାଡି ହେଇଥିଲା। ତାଙ୍କ ବୋଉ, ତାଙ୍କ ସାନ ବୋଉ, ମୁଁ ତାଙ୍କ ଛୁଆ ପିଲା ତାଙ୍କ ଫ୍ୟାମିଲି ସବୁ ଯାଇଥିଲୁ ଆଉ।
ହ
ତାଙ୍କ ଘରେ ରହିଲି ଏମିତି ବୁଲାବୁଲି କରିକି ଆସିଲୁ। ତୋର ରଥ ଦୋଉଡି ଆଣିଥିଲି ଅଛି।
ହଁ। ସେଇଟା ପାଖରେ ରଖିଲେ ବୋହୁତ୍ ଶୁଭ।
ହଁ ବୋହୁତ୍ ଭଲ ଡରିବେଇଁ ଛୁଆ ସବୁଆଡକୁ ତ ଭଲ ଆଉ।
ହୁଁ। ଏ ବର୍ଷ ଯିବାର କିଛି ନାହିଁ?
ନୂଆ ବା ଆସୁ ଚିପୁନୁ ର ମୋର ଜେଜ ବାପା ନା ଇଏ ହେଇଯାଇଛନ୍ତି ଜେଜେ ଗୋଟେ ଜେଜେମା ଗୋଟେ ଆମର ଯାଇଛନ୍ତି ତ ଆଉ ଗୋଟେ ବର୍ଷ କୁଆଡେ ମନ୍ଦିର ଯିବୁନି।
ଓହ।
କଣ ତୁ ଭାବିଥିଲୁ?
ମୁଁ କହିଲି ମୁଁ ବି ଭାବିଛି ଯିବା ପାଇଁ। କଣ ହଉଛି। ହଁ, ହଁ।
ହଁ ସେଟା ଜଗାରୁୁ ଡରି ଲାଗିଲା ଯୋଉ ଆମ ସେମିତି କିଛି ପ୍ଲାନିଂ ନଥିଲା ଅର୍ଚ୍ଚନାକୁ ଦିଦି ଫୋନ କରିକି କହିଲା ତୁ ଆସେ ପୁରୀ ଯିବା ମୁଁ କହିଲି ଯେ ଆସେ ବୋଲି ପଇସା ପତର କିଛି ବି ମୋ ପାଖରେ ପଇସା ନଥିଲା। କେବଳ ଜଣକ କତିରୁ ଶହେ ଟଙ୍କା ଧାର କଲି ଗଲି ଗାଡି ଭଡା ଟା ଯୋଉ ମିଠା ନେଇଥିଲି। ଆଉ କିଛି ନେଇନି ସେଇଥିରେ ସିଏ ମତେ ଖାଇବା ପିଇବା ବୁଲେଇବା ସବୁ ତାଙ୍କର।
ହୁଁ। ହଉ ଆଉ କଣ କୁହ?
କଣ ଏଇଆ ହେଲା କଥା ଆଉ ଉଁ। ଏମତି କାମ ଟିକେ ଭାରି ଟେନସ ଲାଗୁଛି କଣ କରି
ସେ ଯାଇ ନାଇଁ କି?
ଆଁ ହଁ ନା ଝିଅ ଯାଇନି ସିଏ ଗୋଟେ ସାଙ୍ଗ ଆଜି ସକାଳୁ ପାଇଛି ତ ଆମ ଘର ପାଖରେ। ଧୋଇ ହବୁବା। ତାରିପାଖରେ ହଁ ଯିବ।
ଯିବ କେତେଟା ବେଳକୁ?
ଯିବ ସାଢେ ନଅରେ ଯିବ ଆଉ।
ସାଢେ ନଅ। ନଅଟା ଷୋହଳ ହେଲା ଆଉ।
ଆଉ?
ଆଉ ତୋ ଆମ ଭାଇ?
ସେ ଗାଧୋଇକି ଆସିକି ପୂଜା କରୁଥିଲେ। ପୂଜା ସାରିକି ଏବେ ଖାଇକି ଯିବେ ଆଉ।
ଆଉ ସବୁ ଭଲ?
ହଁ।
ହଁ।
ଝିଅ ବାହାଘର ହବ ଆସିବୁ ନା? ମୁଁ ତ ଯାଉଚ
ଭାବୁଛି ଯିବା ପାଇଁ କଣ ହଉଛି ସୁବିଧା ଦେଖିକି
ଆସେ ଆସିଲେ ଦେଖାହବ ଦିଜଣ ସାଙ୍ଗ ଏକାଠି ହେବା।
ହଁ।
ବହୁତଦିନି ପରେ। ଆସିଲେ ମତେ କହିବୁ।
କଣ କହିଲ?
ଆସିଲେ ମତେ କଲ୍ କରିବୁ।
ହଁ।
ସେ କାନ୍ଦୁଚି କଣ
ସେ କାନ୍ଦୁଚି ଖେଳିବ ଆଉ ଗାଧେଇବନି।
ଛୁଆମାନେ ସାଙ୍ଗ ପାଇଲେ ଦେଖୁନ
ଆଉ ସେ କଣ ପାଠ ପଢିବେ। କଣ ପାଠ ପଢ ପ
ତାକୁ ପଢେ
ହାଁ?
ଏ ବି ସି ଡ଼ି।
ଏ ବି ସି ଡ଼ି ସବୁ ହେଇଗଲା।
ବୁଝିପାରିଲିନି।
ଆଁ?
ଡାକୁୁଚି ଡ଼ାକୁଚି ଶିଖ ଲେଖା ଶିଖିନି ଡାକୁଚି।
ହୁଁ।
ତମର କଣ କେମିତି ଅଛ?
ହାଁ?
କଣ କେମିତି ଅଛ ଘରୁକୁ ବି ଯାଇନ ରଜରେ କଣ ଖାଇଲ କଣ କଲ?
ହଁ।
ଅ ହ।
ଆଉ କଣ ଖବର?
ଆଉ କଣ କୁହ ହଷ୍ଟେଲ୍ ରେ ସବୁ କଣ ପିଠା ପଣା ହେଇଥିଲା?
କିଛି ପିଠା ହେଇ ନଥିଲା ଏଇଠି ଖାଲି ଯାହା ଦେଇଥିଲେ ଏଁ ଗୋଟେ ଗୋଟେ କାକେରା। ପିଠା ଆଉ ଗୋଟେ ଥର ମଣ୍ଡା ପିଠା ଆଉ ମିଠା ଗୋଲାପଜାମ୍ମୁ ଏଇ ଗୁରା ଦେଇଥିଲେ ଆଉ ଆଇସ୍କ୍ରିମ୍ ଏଇଆ ପା ଆଉ ଚକୁଳି ହେତିକି।
ହୁଁ ପିଲାମାନେ ସବୁ ଘରକୁ ମନେ ପକେଇବେ ନା ସେଥିପାଇଁ କରି ଦେଇଚନ୍ତି ଆଉ।
ହଁ ପିଲାମାନେ ତ ସବୁ ଏଇ ଅନ୍ ଲାଇନ୍ ଥିବେ ତାପରେ ଏଇଠି ପିଲାଙ୍କର ଏକ୍ଜାମ୍ ଅଛି ନା।
ହୁଁ ହୁଁ। ଆଉ
ଯୋଉ ମାନେ ଗଲେ ଗଲେ
ହୁଁ।
ପିଲାଙ୍କୁ ଦେଖିବା ସହିତ ମୁଁ ଏଇ ମଜା ମସ୍ତି ନାହିଁ ଏଇ ଖାଇବା ପିଇବା ସେଇ ଭଲ ମାର୍କ ରଖିବେ ଆଇଗୁରା ହଁ। ହୁଁ ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ସ୍ତେ ଭଲ।
ତାକୁ ଖାଇବା ଦିଅ ସେ ଚୁପ୍ ହେଇଯିବ। ଖାଇବାକୁ ଦେଇ ଦିଅ। ଦେଇଥିଲୁ ଖାଇବାକୁ ଜାଣିନୁ, ଛୁଆ ଖାଲି କରି ଦେଇଛୁ ଆଉ।
ସିଏ ମାନେ ଖେଳ ଗୋଟେ ସାଙ୍ଗ ପାଇଛି ତ। ସେ ଖେଳିବ, ଆଉ ଗାଧେଇବନି କି ଖାଇବନି। କିଛି କରିବନି ଖେଳିବ, ତାକୁ ମୁଁ ନେଇ ଆସିଲି ତ ଗାଧୋଇ ଦେବା ପାଇଁ।
ହୁଁ।
ହଁ।
ହଁ।
ଏଇଆ ଆଉ।
ହୁଁ।
ହୁଁ। ଆଠ ଟା ସାଢ଼େ ଆଠ ଟା ହେଇଯାଉଛି ଆଉ।
ହୁଁ।
ଖାଉଛ କେତେବେଳେ?
ଖାଉଚୁ ସିଏ ଆସିଲେ ଆମେ ଖାଇ ଦେଇକି ଶୋଇପଡ଼ୁ ଆଉ। ହୁଁ।
ଏଇ ଏଇ ରଜ ରେ ଆମର କିଛି ତ ଇଏ ହେଲାନି ମନ ଦୁଃଖ ଟିକେ ଯାଇଥାଆନ୍ତି ବାହାରେ ବୁଲିଥାନ୍ତି, ନୂଆ ଡ୍ରେସ କଲ ନାଇଁ ଅଜ ଅଜ ସମସ୍ତେ ନେଇକି ଲଗେଇଲେ ମୁଁ ଟିକେ ମନ ହେଲା ଆଉ।
ଆଁ ହା।
ତ ଭଲସେ କରିଦେବ ଆଉ।
ହଁ। ସକାଳୁ ତାପରେ ପୁଣି ଖାଇବାକୁ କେତେବେଳେ ଦେବେ?
ହୁଁ ହଉ।
ହଁ ହେଇଗଲାଣି?
ନା ଆଉ ଅଳ୍ପ ଅଛି ଆଉ। ଚାଲା ସରିଗଲେ ହଁ ହୋଉ ତୋ ସହିତ କଥା ହେଇକି ବୋହୁତ ଭଲ ଲାଗୁଚି।
ହଁ। ଏଇ ଟିକେ ମଝିରେ ଟିକେ ବାଧାପ୍ରାପ୍ତ ହେଲା ଆଉ।
ହଁ କଥା ହେଲେ ତୋ ସହିତ ମୋ ମନରେ ଯେତେ ବି ଦୁଃଖ ଯା ଯାହାବି ଥିଲେ ସବୁ ହାଲକା ହେଇଯାଏ।
ହଁ ହଁ ହଉ
ଅବା ସେଇୟା